ଆ
ସେ ବସିଛ ଆଉ, ହାଲୋ
ହଁ କଣ କରୁଛନ୍ତି?
ଏଇ ବସିଛି, ତମେ କଣ କରୁଛ?
ମୁଁ ହେଇ ବସିଛି ।
ଓହୋ କଣ ଖାଇଛ?
ଖାଇଥିଲି ସକାଳୁ ଚାହା, ମୁଢ଼ି, ମିକ୍ସର, ସେଉ ଚୋବେଇଥିଲୁ ।
ଆଉ ଚକୁଳି ପିଠା।
ହୁଁ, ମୁଁ ବି ପିଠା ଖାଇଦ ପିଠା ଚା ଖାଇଦେଇଛି।
ଆହା ଆଉ।
ଛି।
ହଁ ଭଲ, ଆପଣଙ୍କ ଆଡେ ବର୍ଷା ହଉଛି ନା?
ହଁ ବର୍ଷା ତ ଏ ସକାଳୁ ଲାଗିଛି ଆଉ
ହଁ ଆପଣ କଣ କରୁଛନ୍ତି?
ମୁଁ ହାଉସ୍ ୱାଇଫ୍ ଅଛି।
ଆ ହ।
ତମେ କଣ କରୁଛ?
ମୁଁ କରୁଛି ପ୍ଲସଥ୍ରୀ, ମୋର ସେକେଣ୍ଡ ସେମିଷ୍ଟାର ହବ ଆଉ ଫାଷ୍ଟ ଇୟର ଆଉ।
ଓ ହୋ।
ଆପଣଙ୍କ ଘର?
ସେ ଭୁବନ।
ଓ ହୋ କୋଉଠି?
ସେମିତି କଣ କହିହବ?
ହ ହ, ଆମ ଘର ବି ଭୁବନ।
ହୁଁ ସମସ୍ତେ ତ ଏଇ ପ୍ରାୟ ଭୁବନ ଏରିଆ। ଏଇ ଭୁବନ ଏରିଆ ପ୍ରାୟ ସମସ୍ତେ।
ଆଉ ରୋଷେଇବାସ କଣ? ହେଲଣି ନା କରନାହାନ୍ତି କିଛି।
ନାଇଁ ପିଠା କରିଦେଇଛି, ସମସ୍ତେ ଖାଇ ଦେଇଛନ୍ତି, ଏଇ ରୋଷେଇ କରିନି, କରିବି ଆଉ, ଆମର ଲେଟରେ ଖାଆନ୍ତି ନା।
ହଁ ହଁ।
ଆଉ କଣ ଖବର କୁହ? ପଢାପଢି କେମିତି ଚାଲିଛି? ହଁ।
ଆଜି ତ ଯିବି ହେରିି ହଷ୍ଟେଲ ଆଉ।
ଆଛା । ଘରେ ତାହେଲେ ଥିଲ ନାଇଁ କି? ତମର କାଲି ବର୍ଥଡେ ଗଲା। ହୁଁ ହୁଁ।
ଆପଣଙ୍କର ବି ବୋଧେ ଗଲା ନା କଣ?
ହଁ ଝିଅଙ୍କ, ଝିଅର ବର୍ଥଡେ ଗଲା।
ଆହା । ଆପଣଙ୍କ ଝିଅ କଣ ପଢୁଛନ୍ତି? ଘରେ ହଁ ଭଲ।
ତାର ଏଟା ଫାଇଭ କ୍ଲାସ ହେଲା।
ଓହୋ ଛୋଟ ଛୁଆଟା।
ହଁ।
ଆଉ ଆଜି କଣ କରିବେ ଭାବିଛନ୍ତି, ରୋଷେଇ?
ରୋଷେଇ ତ ଭେଜ୍ ହବ ଆଉ।
ଓହୋ।
ଶନିବାର ନା ବର୍ଷା ହଉଛି ପା ଗାଧେଇନି।
ହାଁ ହାଁ ଥଣ୍ଡା ହେଇଯାଇଛି ବୋଧେ?
ହଁ ପରା ସେଥିପାଇଁ ଗାଧେଇନି ମୁଁ। ବସିଥିଲି ମୁଁ କହିଲି ନାଇ କଥା ହେଇଯାଏ ଟିକେ ଆଉ।
ହଁ।
ଆଉ ଆ ତାହେଲେ ହଷ୍ଟେଲ ପଳେଇବ। ଘର ଲୋକଙ୍କୁ ବହୁତ ମିସ୍ କରିବ ଆଉ। ପୁଣି ଯାଇକି ବୋଧେ ଆସିବ ଖୁଦରୁକୁଣୀକୁ?
ସେଇଆଡ଼ କୁ ଆସିବି ଆଉ ଏଇନା ଆସିବିନି ସିଟି ଏକ୍ଜାମ ଅଛି ମଝିରେ ଖାଲି ଦେଇଦେବି ଯାଇକି ବାବା ଯିବେ ଖାଲି ଦେଇଦେବି ଆଉ।
ହଁ। ଭଲ ପଢ଼ାପଢ଼ି କର। ଜବ୍ କର ଇଣ୍ଡିପେଣ୍ଡେଣ୍ଟ ହୁଅ। ବହୁତ ବଢ଼ିଆ ସତରେ ମାନେ ଝିଅ ମାନେ ଇଣ୍ଡିପେଣ୍ଡେଣ୍ଟ ହବା ଦରକାର।
ଆଜ୍ଞା।
କଣ ଖବର ରୋଷେଇ ବାସ ଷି
ଆଜ୍ଞା ଶିଖିଚି। ହାଁ ହାଁ ହାଁ
ଆଉ ରଜ କେମିତି କଣ ଗଲା ରଜରେ ତ ବର୍ଷା
ହଁ ତ ବର୍ଷା ସେ ପୁଣି କେତ ଗୁଳୁ ଗୁଳିଆ ଖରା ହଉଥିଲା ବି ରଜ ପାଗ ଦେଇନି ଏଥରକ ରଜରେ।
ହବା ଯେତେବେଳେ ହେଲା ବର୍ଷା ହେଲା ଯେତେବେଳେ ହେଲା ଖରା ହେଲା।
ଖରା ସ ପୁରା ଗୁଳୁ ଗୁଳିଆ ହେଇକି ଝାଳ ଖାଲି।
ହଁ ଘରୁ ବାହାରିବାକୁ ବି ବର୍ଷା ହେଲେ ହଁ ଟିକେ ବର୍ଷା ପଡ଼ିଲା ଛାଡି ଯାଆନ୍ତା ଘରିକି ଯାଇକି ବୁଲାବୁଲି କରନ୍ତ।
ଆଉ ଆପଣଙ୍କ ଆଡ଼େ ହେଇଛି ରଜ ମହୋତ୍ସବ ହେଇଥିଲା?
ହଁ ଆମର ସବୁ ବର୍ଷ ହୁଏ। ସବୁ ସବୁ ଡ୍ୟାନ୍ସ ଫାନ୍ସ୍ ବି ଛୋଟ ପିଲା ମାନେ କରନ୍ତି। ଡ଼ିଜେ ଫିଜେ ବଜେ ଭଲ ହେଇଥିଲା। ଯେ ମାନେ ଏମିତି କହିବାକୁ ଗଲେ ହେଇଥିଲା କିନ୍ତୁ ସେତିକି ଏଞଜୟ କରିହେଲା
ଅ ଆମର ତ ସେଇ ଲାଷ୍ଟ ବର୍ଷା ଦିନ ବି ସେଦିନ ପ୍ରାଇଜ୍ ଫାଇଜ୍ ଦେଇଥାନ୍ତେ ଛୁଆଙ୍କୁ ଯୋଉଁ ଖେଳଥିଲେ ସେଦିନ ଲାଇନ ପଳେଇଲା ପୁଣି ଘଡଘଡି ବର୍ଷା ତ ଜୋରରେ ହେଲା ସେ ଆଉ କିଛି ହେଇପାରିଲାନି ଲା ଲାଷ୍ଟ ରଜ ଟା ପୁରା ଗଲା।
ଆଉ କଣ ଖବର କୁହ? ହୁଁ
ହ ଆଉ ଦେହ ପା ଭଲ ଅଛି ଆପଣଙ୍କର?
ହଁ ଭଲ! ତମର?
ହଁ ଭଲ।
ହୁଁ ଆଉ କଣ କୁହ?
ଆଉ ଆପଣ ଦେଖିବାକୁ ଆସନ୍ତି ନା ଗଣେଶ ପୂଜା ଭୁବନ କୁ?
ହଁ ଗଣେଶ ପୂଜା ଦଶହରା ସବୁ ଦେଖିବାକୁ ଯାଏ।
ହଁ ଏଥରକ ହଁ ଆସି ଯାଏ ଏଥରକ ହବ ବୋଧେ ଗଣେଶ ପୂଜାରେ ବୃନ୍ଦାବନ ହବ। ବ।
ହଁ ହଁ ଶୁଣୁଥିଲି ତ ହବ ବୋଲି। ହୁଁ ହୁଁ ହୁଁ ଆଉ କଣ କୁହ ହୁଁ ହୋଟେଲ ତ ଆଜି ପଳେଇବ ଆଉ। ସବୁ ହେଇ ସାଙ୍ଗ ସାଥି।
ସବୁ ମିଶିକି ଯିବୁ ପା କଥାବାର୍ତ୍ତା ହେଇଚୁ।
ତୋ ଛୁଆ ପିଲା ହୁଁ। ହଷ୍ଟେଲ୍ ନା ମେସ୍ ନେଇକି ରହୁଥିଲ। ମେସ୍ କରିକି ରହୁଛ ହଷ୍ଟେଲ
ନାଇଁ ନାଇଁ ହଷ୍ଟେଲରେ ମାନେ ତଳେ କ୍ଲାସ ହଉଚି ଆମ ଉପରେ ରହୁଛୁ।
ଓ ହୋ।
ହଷ୍ଟେଲ ଟା ମାନେ ପ୍ଲସ ଥୁର ପ୍ଲସ ଟୁ ପ୍ଲସ ତ୍ରି।
ହଁ
ପ୍ଲସ ଟୁ ତଳେ ପ୍ଲସ ଟୁ ନା ନା ନା ନା ଏ ଯୋଉଟା ନା ନା।
ଓ ହୋ ଅଁ ହଁ।
ଆଜ୍ଞା।
ବଢିଆ ଆଉ।
ହୁଁ। ଆଉ ଛୁଆ ସବୁ ପଳେଇଥିବେ ସ୍କୁଲ ବୋଧେ ଯାଇଥିବେ।
ସ୍କୁଲ ପଳେଇଚନ୍ତି । ହୁଁ ଆଉ ଯେ ସେ ଖାଇଗଲା ଶନିବାର ଅଛି ନା ସେ ପଳେଇ ଆସିବ ଜଲଦି। ଖାଇକି ଗଲେ ପଳେଇ ଆସିବ ଜଲଦି। ପୁଅଟା ତ ଜାଇନି ଝିଅଟା ଆଉ କଣ ନାଇଁ ଛୋଟ ପୁଅଟେ।
ଓ ହୋ।
ସାଢେ ତିନି ବର୍ଷର ପୁଅ ଗୋଟେ । ହୁଁ ହଁ ହଁ
ଆଉ ଆପଣ ଗାଧେଇ ଗୁଧିକି ପୂଜ ଯୋଉ ପୂଜା କରିକି ତାପରେ କରିବେ ରୋଷେଇ ଆଉ।
ହଁ। ଏଇ ଭିତରେ କାମ ସାରିଦବା ବର୍ଷା ଟିକେ ଛାଡିଲାଣି। ଯିବା ସାରଦବା କାମ ଆଉ। ବର୍ଷା ହେଲେ ଥଣ୍ଡା ହେଇଯାଇଚି ନା ଭଲ ଲାଗୁନି।
ଆଜ୍ଞା ଗଣ ଗରମ ପାଣି କରିକି ନହେଲେ ଗାଧେଇ ପଡିବେ ଟିକେ ଆଉ।
ହୁଁ।
ବର୍ଷା ଏଯାଏଁ ବି ହଉଛି ଫିର ଫିରି ହଉଚି। ମୁଁ ଆଜି କେମିତି ଯିବିି କେଜାଣି? ନହେଲେ ବସ ରେ ଯିବି ଆଉ।
ହୁଁ ହୁଁ।
ଆଜି ଆମେ ଯାଇଥାନ୍ତୁ ଆରି ଏ ହପା। ଆମେ ଏକରୁ ଯାଇସାରନ୍ତୁଣି। ସାରଙ୍କୁ କଲ୍ କଲୁ ସାର୍ କହିଲେ ନାଇଁ ତା ପୂର୍ବରୁ ଆମେ ଯା ସାର କହିଲେ ନାଇଁ ଏକରୁ କ୍ଲାସ ହେଲେ ବା ବାପା ଟିଚର ଅଛନ୍ତି ବାପା ଅବିନର ସରନି। ସେ ଆଜି ଯିବେ ଆଜି ପୁଣି କାମ ଅଛି ବାବାଙ୍କର ଢେଙ୍କାନାଳରେ। ଏନିତି ଆଉ।
ବାବାଙ୍କର ତ ଦେଖିଲେ ଆସିଥିବ।
ହଁ କ୍ଲାସ ଅଛି। ଅଛି ଯାଇଛନ୍ତି ବା ସ୍କୁଲ ଆସିବେ ଯେତେବେଳେ ଯିବେ ଆଉ। ମଝିରେ ଛୁଟି ନେଇକି ଆ ଛୁଟି ନେଇକି ଆସ ଆସିବେନି ସେ କଣ କହିଲେ? ସେଠି ବାବାଙ୍କର ବି ନେଇକି ଯିବେ ସବୁ ସ୍କୁଲ ର କାଗଜ ପତ୍ର ନେଇକି ଯିବେ ଢେଙ୍କାନାଳକୁ।
ଓହୋ। ସିଏ ତ ସେଇ କାମରେ ଆସିବେ ପଳେଇବ ଆଉ।
ହେଟି ଆଉ ନେଇ ହବନି ଭଲ।ସେଇ କାମରେ ମତେ ଏପଟେ ଛାଡିଦେବେ। ଏପଟେ ବାପାଙ୍କ କାମ ହେଇଯିବ ଆଉ। ହଁ
ହୁଁ।
ଦେଖିକି
ଆଉ ଆଉ ମାମା କଣ କରିକି ଦଉଚନ୍ତି ସବୁ?
ଆଉ ମାମା ସବୁ କଣ ବାଦାମ ଫାଦାମ ଭାଜିଥିଲା ଚୁଡା ଭାଜିଥିଲା ଏମିତି ସବୁ ପୂରେଇକି ପ୍ୟା ପ୍ୟାକିଂ କରିକି ଗୋଟେ ଗୋଟେ ମୋ ବ୍ୟାଗ ରେ ପୂରଉଚି ମାମା।
ହୁଁ।
ଆଉ କଣ ସେଠି ତ ସେଇ ଖାଇବା ସେଥିରୁ ଦେହ ଖରାପ ହେଇଯାଉଚି।
ହୁଁ ହଷ୍ଟେଲ ଖାଇବାରେ ମାନେ ତାଙ୍କର କଣ ହୁଁ ଟାଇମ ଟେବୁଲରେ ଦେବେ ତାପରେ ସେ ଜିନିଷ ଘର ଜିନିଷ ବହୁତ ଫରକ।
ହଁ ପା ସେଠି ପୁଣି ଗୋଟେ ଟାଇ କୁ ଟାଇମ ମାନେ ସେତୀ ତା ପୂର୍ବରୁ ଭୋକରେ ମାନେ ପୁରା ଦେହ ହାତ କଣ ହେଇଯାଉଥିବ ଆମେ ପୁଣି ପ୍ଲସ ଥ୍ରି ଛୁଆ ନା ଆମକୁ ସେ ଆଗେ ଦେବେନି ଆଗେ ଯାଇକି ପ୍ଲସ ଟୁ ଛୁଆଙ୍କୁ ଦେବେ ପ୍ଲସ ଟୁ ଛୁଆଙ୍କୁ ଦେଇ ସାରିଲା ପରେ ଆମକୁ ଏପଟେ ଆସିକି ଦେବେ।
ହ
ତାପରେ ଆମେ ନବୁ ଏମିତି ହେଲା ବେଳକୁ ଆମ ଦେହ ହାତ କଣ ହେତେବେଳୁ ଆମ ବିସ୍କୁଟ ଫିସ୍କୁଟ ଯାହା ଅଛି ଆମେ ସବୁ ଖାଇ ଖୁଇ ସାରିଥିବୁ ଆଉ ଫୁ କରଥିବ ଯେ ଭାତ ଖାଇବୁ ଆଉ ଅଳ୍ପ ଦିଟା ଭାତ ଖାଇବୁ ସେଇଥିରେ ଦେହ ହାତ ଖରାପ।
ସେଇ ପା ଉପାସରେ ତାପରେ ଭୋକରେ ରହି ରହି ରହି ରହିକା ଖାଇଲା ବେଳକୁ
ହଁ ପା ଖାଇ ହବନି ତାପରେ ସେମତି ରାତିରେ ଆମୁକୁ ଆଗେ ପିଲାଙ୍କୁ ନେଇକି ଦେବେ ନଅଟା ବେଳକୁ ମାନେ ପ୍ଲସ ଟୁ ପିଲାଙ୍କୁ ଆମ କତିକି ଆସିଲା ବଳକୁ ହେଇଯିବ ଦଶଟା। ଦଶଟା ବେଳୁ ଆମେ ଆଉ ଖାଇବୁ ଦଶଟାରେ କେତେ କାହିଁ କେତେ ଦୂର ହେଲାଣି ଦ
ସନ୍ଧ୍ୟାରେ କିଛି ଟିଫିନ ଦିଅନ୍ତି କି ନାଇଁ?
ସନ୍ଧ୍ୟାରେ ନାଇଁ ଆଗରୁ ଦଉଥିଲେ ଏବେ ଖାଲି ପ୍ଲସ ଟୁ ଛୁଆଙ୍କର ଯୋଉମାନେ ଫାଷ୍ଟ ଇୟର ଆସୁଚନ୍ତି ତା ଙ୍କୁ ଦଉଚନ୍ତି ସେମାନଙ୍କୁ ଦେଲେ ସେମାନେ ରହିବେ ସେମାନଙ୍କୁ ଦଉଚନ୍ତି ଆଉ ପ୍ଲସ ଟୁ ଛୁଆକୁ ସେକେଣ୍ଡ ଇୟରକୁ ଦଉନାହାନ୍ତି କି ଆମକୁ ଆଉ ଦଉନାହାନ୍ତି।
ହେ ଭଗବାନ ତମାନେ ଯାହା ଲଞ୍ଚ କରିଥିବ ପୁଣି ଯାଇକି
ନାଇଁ ସକାଳୁ ଯାହା ଟିକେ ସକାଳୁ ଖା ହଁ ଜା ସକାଳୁ ଟିକେ ଖାଇଥିବୁ ସେ ବରା ଇଟିଲି ଉପମାସ ଫୁ ଯା ଦଉଚନ୍ତି ତାପରେ ଯାଇ ଖରାବେଳେ ଯାଇ ଗୋଟେରେ ଗୋଟେ ତୀରେ ତମେ ଯାହା ଆଣି ଥିବ ତମର ଚାରଟା ବେଳୁ ଯାହା ଟିକେ ଖାଇବ ସେରା ଖାଇଥିଲେ ତମ ପେଟ କମ ପୁୁରିବ ଯାଇକି ରାତି ଦଶଟା।
ସେଇତ ଆଉ ବାହାରୁକୁ ତ ଛାଡୁ ନଥିବେ କିଛିକା ଖାଇବା ପାଇଁ।
ଯଦି ଛାଡିବୁ ସହି ଯିବ ତ ଏ କା ଭା କେତେବେଳେ
ଉଁ ହଁ ହଉ ଯାଅ ହ ଟେ ଲାଇଫ ଏନଜୟ କର ସାଙ୍ଗସାଥିଙ୍କ ଭିତରେ।
ହଉ ଆଉ ଆପଣ ଯା ଯାଆନ୍ତୁ କଣ କରିବେ
ହଁ ହଁ ରଖୁଚି ଆଁ।